ହାଲୋ
ଏବେ ମୋ ଭଏସ କ୍ଲିୟର ଅଛି?
ହଁ ଆଛା, ଭଲ ଅଛ? ଆଉ ଆଜି କଣ, ଉପର ବେଳା କଣ ଖାଇଥିଲେ?
ଆଁ କି ଉପରଏଳା ବର୍ତମାନ ଆମ୍ବ ଖାଇଥିଲି ଏବେ ଆମ୍ବରେ ଅ ଚାଲିଛି ନା ଋତୁ ତ ଆମ୍ବ ଖାଇଥିଲୁ ମୁଁ ତ ଏ ବହୁତ ଆମ୍ବ ଖାଇଛି। ଆପଣ ଖା ଆପଣ ଖାଆନ୍ତି ଆମ୍ବ?
ହଁ ଅଁ
କଣ ବାଡ଼ିରେ ଲଗେ, ମାନେ ବାଡ଼ିରେ ଇ ହୁଁ ଉଁ
ମୁଁ ଗାଁରେ ରହୁଛି, ଏଟା ଆମ ଗାଁରେ ଆମ୍ବ ଗଛ ବହୁତ ଅଛି।
ଆଛା, କଣ କଣ ଭେରାଇଟି ଖାଇଛନ୍ତି ସବୁ ଆମ ଆଡ଼େ ଦିଟା ପାଗ ଆମ ଆଡ଼େ ଗରମ, ଆଉ ଗୋଟେ ଗରମ ହଉଚି। ବର୍ଷା ଏଇ ତ ହଉନି ପୁରା ପାଗଟା ଏମିତି ପୁରା ଆକା ଶ ପୁରା ଏମତି ପ ଘର ବ ନାଇଁ ପୁରନ୍ତୁ ମେଘ କରିକି ପୁରା ବାଦଲ ପୁରା ଢାଙ୍କିକି ରଖୁଛି। ବର୍ଷା ହବ ତ ଲାଗୁଛି ରାତିରେ କିନ୍ତୁ କହିହବନି କିନ୍ତୁ ଗରମ ବହୁତ ଜୋରରେ, ଗୁଳୁମୁଳି ବହୁତ
ବିଜୁଳି ଖାଲି ମାରୁୁଛି ବିଜୁଳି ମାରୁୁଛି।
ତାହେଲେ ଆପଣଙ୍କପଟେ ବର୍ଷା ହବ ଆଜି ଆଉ
ଅ ହବା କଥା ନାଇଁ ଏମିତି ତ ସବୁଦିନ କରୁଛି ବାକି ବର୍ଷା ହଉନି।
ବିଜୁଳି ବିଜୁଳି ମାରୁଛି ମାନେ, ତାହେଲେ ପାଖ ହାରେ କି କୋଉଠି ତାହେଲେ ବର୍ଷା ହଉଥିବ ଆପଣଙ୍କ ଘର ପାଖରେ।
ହଉଥିବା କଥା ତ।
ହୁଁ ଉଁ
ହୁଁ ହଁ ବହୁ
ଆପଣଙ୍କ ସାଇଡ଼ ରେ ଅଁ ହଁ ଯୋଉ ୱାଟର ସପ୍ଲାଇ ଆସୁଛି କି ନାଇଁ ପାଣି?
ହଁ ଆସିତା ହଉଛି, ଆସିତା ହଉଛି। ସକାଳେ ଦୁଇ ଘଣ୍ଟା ଆଉଛି।
କଣ ଆପଣଙ୍କର ମହାନଦୀ ପାଣି ଆସୁଛି ନା କଣ ସେ ଗୁତଙ୍ଗ ବାଲା ପାଣି କଣ ଆସୁଛି?
ନାଇଁ ମହାଦେବ ବାଗ ମହାନଦୀ ହୁଁ
ଆମ ପଟ ସାଇଡ଼ରେ ବି ସବୁ କାମ ଚାଲିଛି କିନ୍ତୁ ବହୁତ ବର୍ଷ ହେଇଗଲାଣି ମାନେ ଦି ଚାରି ବର୍ଷ ହେଲା କାମ ଚାଲୁ ର ଆଜି ଯାଏଁ ବି ଆମର ପାଣି ଆସିନି।
ହଁ ନ୍ୟୁଜ ଶୁଣିଥିଲି ପାଣିରେ କଣ ସଟେଜ ଅ ଛି ବଲିକିରି ବାହାରେ କଣ୍ଟି ଆମର ଅଲଗା ଷ୍ଟେଟ ରେ ବୋଲିକିରି।
ହଁ ହଁ ପାଣି ଟା ତ ବହୁତ ସର୍ଟେଜ ରହୁଛି, ଆପଣ ତ ଜାଣିଥିବେ ଦେ ଦିଲ୍ଲୀ ଏନସିଆର ବାଲା ଯୋଉ ଆମର ଏରିଆ ରହିଲା ସେ ସେଠି ତ ପାଣିର ବହୁତ ଅଭାବ ରୁହେ ଏଇ ଖରା ସିଜନ ହେଲା ମାତ୍ର କ ବ୍ୟାଙ୍ଗଲୋର ରେ ଗଲା ବର୍ଷ ବହୁତ ପା ପାଣିର ବହୁତ ଅଭାବ ହେଇଥିଲା କାରଣ ବର୍ଷା ସେଠି ଠିକ ସେ ହେଇନଥିଲା। ତ ଆମର ଯୋଉ ଭୂତଳ ଜଳ ଠିକ ସେ ଆମର ପୁଣି ହଁ ହୁଁ ହଁ ହଁ ତ ସେଠି ସେଠି ବି ସେମିତି ପାଣିରେ ଅସୁବିଧା ହେଇଥିଲା ବ୍ୟାଙ୍ଗଲୋରରେ ଗଲା ବର୍ଷ। ଆଉ ମହାରାଷ୍ଟ୍ର ର ତ ପାଣିର ଅବସ୍ଥା ଟିକେ ବହୁତ ହି ଶୋଚନୀୟ। ଜାଣିଥିବ ମହାରାଷ୍ଟ୍ରରେ ତ ଆମର ସେଠି ଗୋଟେ ଏରିଆ ଅଛି ମ ମହାରାଷ୍ଟ୍ରରେ ଯୋଉଠି କିି ଘରେ ଘରେ ପ୍ରତି ପୁରୁଷ ଦି ଦିଟା ସ୍ତ୍ରୀ ବିବାହ କରନ୍ତି। ସେଥିରୁ ଗୋଟେ ସ୍ତ୍ରୀ ଦି ମହାରାଷ୍ଟ୍ରରେ ଅ ଛି ସେପଟେ ମହାରାଷ୍ଟ୍ରରେ ଗୋଟେ ଗାଁ ଅଛି ଯୋଉଠି କି ଯୋଉଠି କି ପ୍ରତି ଘରେ ସ୍ତ୍ରୀ ପୁରୁଷ ମାନେ ଦି ଦିଟା ବିବାହ କରନ୍ତି ସେଥିରୁ ଗୋଟେ ୱାଇଫ ମାନେ ଗୋଟେ ସ୍ତ୍ରୀ ତାଙ୍କର କେବଳ ପାଣି ବୋହିବା ପାଇଁ ହିଁ ସେମାନେ ବାହା ହୁଅନ୍ତି ସେ ଜୀବନ ସାରା କିଛି କରିବନି ଖା ଲି ପାଣି ବୋହିବ ତାଙ୍କ ପରିବାରରେ ଯେତେ ଲୋକ ଅଛ ସମସ୍ତଙ୍କ ପାଇଁ ପାଣି ବୋହିବା ପାଇଁ ତାକୁ ଇଂରାଜୀରେ ୱାଟର ୱାଇଫ ବୋଲି କୁହାଯାଏ।
ମାମ ମା।
ଆଉ ସେମାନେ ମାନେ ଖରା ସିଜିନରେ ପୁରା ଏମିତି ବାର ମାଇଲ ତେର ମାଇଲ ଏମତି ପାଣି ଖାଲି ସଂଗ୍ରହ କରିବା ପାଇଁ ଚାଲ ଚାଲି ଯାଆନ୍ତି ପାଦରେ।
ରେରେରେ।
ଆଉ ମ ଆଉ ତ ରାଜସ୍ଥାନର ତ କଥା ଜାଣିଥିବେ ସେଠି ତ ବହୁତ ଆଉ ବର୍ତ୍ତମାନର ସବୁଠୁ ସିଭିଅର ମାନେ ବହୁତ ଖରାପ କଣ୍ଡିସନ ହଉଛି। ବର୍ତ୍ତମାନ ପଞ୍ଜାବ ଆଉ ହରିୟାଣାବି। ସେଠି ଯୋଉ ଭୂତଳ ଜଳ ବର୍ତ୍ତମାନ ବାହାର କରି କରି ଯୋଉ ଚାଷ କାର୍ଯ୍ୟ। ସବୁ ହେଇଗଲା ବର୍ତ୍ତମାନ ଗ୍ରୀନଭଲ୍ୟୁସନ ଯୋଉ ହେଇଥିଲା ଏମ ଏ ସ୍ଵାମୀନାଥଙ୍କର। ଶୁଣିଥିବେ ଆପଣ ତ ତାପରେ ଏ ଯୋଉ ବର୍ତ୍ତମାନ ଯୋଉ ବର୍ତ୍ତମାନ କଣ୍ଡିସନ। ମାନେ ଯୋଉ ଉ ଦାରୁଣ ଦୃଶ୍ୟ ମାନେ ସେଇଟା ଆଉ ଅବର୍ଣ୍ଣନୀୟ। ବର ବର୍ତ୍ତମାନ ସେଠି ପାଣି ନାହିଁ ପୁରା ହାହାକାର ଯୋଉ ଚାଷୀ ସେଠି ବହୁତ ଅଧିକା। ଆଉ ବର୍ତ୍ତମାନ ସେଠି ଚାଷ କାର୍ଯ୍ୟ ପାଇଁ ପାଣି ନାହିଁ। ତ ବର୍ତ୍ତମାନ ତାର ଅଲଟର ମାନେ ତାର ଯୋଉ ମାନେ ବିକଳ୍ପ ପଦ୍ଧତିରେ ବର୍ତ୍ତମାନ ସେଠି କଣ କରୁଛନ୍ତି କହିଲେ? ମାନେ ଜିରୋତିଳେଶ ଗୋଟେ ଚାଷ ଶୁଣିଛନ୍ତି?
ହଁ ଶୁଣିଛି।
ବୁ ଗୋଟେ ମେଥଡୁଏ ଡାଇରେକ୍ଟ ସିଡ ଆମର ଟ୍ରାନ୍ସପ୍ଲାଟେସନ କରନ୍ତି ମାନେ ତଳି ପକେଇ ଦେଇକି ଜ ଯେମତି ଆମର ଏମତି ଟିକେ ଏମିତି ମୁନରେ ଖାଲି ଏମତି ଟିମତି ମାଟି ଡକୁ ଟିକେ ଟମିତି ଖୋଳି ଦେଇକି ସେ ଟିକେ ଟିକେ ଏରିଆରେ କିନା ସେମାନେ ଖାଲି ଚାର ପୋତି ପୋତିକି ପାଣି ଛିଞ୍ଚି ଛିଞ୍ଚିକି ସେ ଚାଷ ହୁଏ।
ହୁଁ
କାରଣ ଭୂତଳ ଜଳକୁ ଆମର ସେଠି ବ୍ୟବହାର କରନ୍ତି ନାହିଁ ସେଠି ସେଠି ବେଶୀ ସେଠି ମାନେ ଅ ଏବେ ଯେତିକି ସେଠି ବହୁତ ହି ପାଣି ସଙ୍କଟପୂର୍ଣ୍ଣ। ଆଉ ସେଠି ପାଣି ହିଁ ନାହିଁ।
ହଁ ହଁ।
ପାଣି ବର୍ତ୍ତମାନ ଗୋଟେ ବହୁତ ବଡ ସମସ୍ୟା। ଆପଣ କଣ କହୁ ଆ ଆମ ମୁଁ ତ ମୁଁ ମୁଁ ଓଡିଶା କଥା କହୁଛି। ଆମ ଉପକୂଳବର୍ତ୍ତୀ ଓଡିଶାରେ ବର୍ତ୍ତମାନ। କଣ୍ଡିସନ ଖ ଏମିତି ହଉଛି ବର୍ତ୍ତମାନ ପରିସ୍ଥିତିରେ ମୋ ଘରେ ଏପ୍ରିଲ ରୁ ମେ ମାସ। ଏପ୍ରିଲ ମିଡ ରୁ ମେ ମିଡ ପର୍ଯ୍ୟନ୍ତ ଯତେ ଯାଏ ମୌସୁମୀ ନ ଆସଛି। ସେତେ ପର୍ଯ୍ୟନ୍ତ ଆମ ଘରେ ମାନେ ପାଣିର ଯୋଉ ମାନେ ଯୋଉ ସ୍ରଟା ତ ତଳୁକୁ ଖସି ଯାଉଛି କୂଅର। ମଟର ବି ଆମର ମାନେ ଯୋଉଟା ଦିନକୁ ଆମର ପନ୍ଦର ମିନିଟ ମଟର ଲାଗେ ସେ ତ ଆମର ମଟର ବର୍ତ୍ତମାନ ଦିନୁକୁ ଗୋଟେ ଘଣ୍ଟା ଲଗେଇଲେ ସେଟା ଆମର ଟାଙ୍କି ଫୁଲ୍ ହୋଉଚି। ୱାଟର ମାନେ ପାଣି ଯୋଉ ଅଁ ସ୍ତର ଟା ଏତେ ତଳୁକୁ ଖସି ଯାଉଚି।
ଓହୋ ବଟ୍ ଆମ ପଟେ ଟିକେ ଏତେ ପାଣିର ପ୍ରାଏସ୍ ପ୍ରାଏସେସ୍ ନାଇଁ। ନଳକୂଅ ଭଲ ଅଛି ଆମର କୂଅ ବି ଭଲ ଅଛି ନଳକୂଅ ବି ବୋହୁତ ଅଛି ଆଉ ପାଣି ବି ଆଇଥାଉଛି। କୂଅରେ ବି ବୋହୁତ ପାଣି ମାନେ ଅଛି ମାନେ
କାରଣ ଆପଣଙ୍କ ସାଇ ଆପଣଙ୍କ ସାଇଡ୍ ରେ ତ ବୋହୁତ ସାରା ଜଙ୍ଗଲ ରୋହୁଚିନା। ଆପଣଙ୍କର ସାଇଡରେ ପ୍ର ବୋହୁତ ଜଙ୍ଗଲ ତ ଆପଣଙ୍କର ପାଣି ଯେହେତୁ ଜଙ୍ଗଲରେ ଏତେ ତେଣୁକରି ଆପଣଙ୍କର ଭୂତଳ ଜଳ ଟା ସାଙ୍ଗେ ସାଙ୍ଗେ ଆପଣଙ୍କର ପୁଣି ଜମା ହେଇଯାଉଚି ଯେତିକି ଖର୍ଚ ହୋଉଛି ସାଙ୍ଗେ ସାଙ୍ଗେ ସେତିକି ଜମା ହେଇଯାଉ ଚି ଆଉ ଆପଣ ସାଇଟରେ ଆପଣ ଯୋଉ କୋହୁଥୁଲେ। ଆପଣ କୋହୁଚନ୍ତି ଆପଣଙ୍କ ସାଇଟରେ ବିଜୁଳି ହୋଉଚି ବର୍ଷା ହୋଉଛି ଆମ ପଟ ସାଇଟ୍ ରେ ତ ହୋଉନି ନା।
ଦୁଃଖର କଥା ଆହୁରି ଦୁଃଖର କଥା।
ଆପ୍ ଟା କେତେ ନୋ ନୟାନ୍ ଉଁ ଏବ୍ ଉଁ ଏଥର ଏବେ କୁଆଡେ ବୁଲିବାକୁ ଯାଇଥିଲେ ନା ଯାଇନାହାନ୍ତି କୁଆଡେ।
ନାଇଁ ଏଇଥର କୁଆଡେ ଯାଇନି ଘରୁ ଲାଇବ୍ରେରୀ ଆଉ ମନ୍ଦିର।
ଆଚ୍ଛା ଉଁ ଆଉ କୁଆଡେ ବୁ ପାଖାପାଖି କୋଉଠି ବୁଲିବାକୁ ଯାଉନାହାନ୍ତି।
ଆପଣଙ୍କ ଘର ପାଖରେ କଁ କଁ ସବୁ ଦର୍ଶନଅ ସ୍ଥାନ ଅଛି କୁହନ୍ତୁ ଆମକୁ ଆମେ ଟିକେ ଯିବୁ ବୁଲିକି ଆସିବୁ।
ଆମ ଘର ପଢ଼େ ତ କିଛି ନାଇଁ ଏନ୍ତି ଡ୍ୟମ୍ ଅଛି ଆଉ ଗୋଟେ ଡ୍ୟମ୍ ଏକା ପ୍ରାୟତଃ ଅଛି। ଡେମ୍ ଅଛି ଆଉ ମନ୍ଦିର ଅଛି ବଲ୍ସୋତୋମ୍ପା ମନ୍ଦିର ନା ଶୁଣିଥିବେ। ଶୁଣିଚନ୍ତି ବଲ୍ସୋତୋମ୍ପା। ଅଛି ବାଗଦେବୀ ମନ୍ଦିର ଗୁଟେ ଅଛି ମା ବରାଳ ଦେବୀଙ୍କର।
ଅ ବରାଳ ଦେବୀ ହଁ ବରାଳ ଦେବୀଙ୍କ ମନ୍ଦିର ମୁଁ ନାଁ ଶୁଣିଚି।
ହଁ ସେଟା ଆମ ପଟେ ଏଇ ପଟେ ଅଛି।
ହୁଁ ତାମାନେ ଏପଟ୍ ସାଇଡରେ ଯେତେ ସବୁ ବସ୍ ଯାଏ ସେଠୀ ସେପଟ ସାଇଡରୁ ଯୋଉ ବସ୍ ଗୁଡା ଆସେ ସେ ସବୁ ମା ମା ବ କାଳ ଦେବୀ ଭରସା ବୋଲି ଲେଖା ହେଇଥାଏ।
ଅଁହଁ ହୁଁ ସେଇପଡ଼। ହଁ ଡେଶି ଫ୍ରିଇଡେ ମ ମନ୍ଦିର ବି ଯାଉଛି।
କଣ ଫେମସ ମାନେ ଏମତି ପ୍ରସିଦ୍ଧ ଖାଇବା କଣ ଅଛି। ମାନେ ଆପଣ କଁ ଭାବୁଚନ୍ତି ଜେନ୍ତି ସବୁ ଜାଗାରେ ବର୍ତ୍ତମାନ ଗୋଟେ ଗୋଟେ ଜି ଆଇ ଟ୍ୟାଗ୍ ମିଳୁଚି। ନୟାଗଡ଼ର ଛେନାପୋଡୋ ହେଇଗଲା କଟକରେ ଦହିବରା ହେଇଗଲା ଆପଣଙ୍କ ଏରିଆର ସେମିତି କଣ ଖାଇବା ଅଛି ଯୋଉଟା ଆପଣ ଭାବୁଥୁଲେ ଗୋଟେ ଜି ଆଇ ଟ୍ୟାଗ୍ ମିଳିବା ଦରକାର ଗୋଟେ ସ୍ଵତନ୍ତ୍ର ଖାଇବା।
ଆଁ ଆମ ଏଇ ଫୁଲୁବାଣୀରେ।
ହୁଁ।
ହଁ ଫୁଲବାଣୀରେ ଜି ଆଇ ଟ୍ୟାଗ୍ ବାଲା ଖାଦ୍ୟ।
ହୁଁ କଣ ଆଉ ସେଟା ତ ଆମର ତ ଆଉ
ମୁଁ ତ ଜାଣିଚି ଆପଣଙ୍କ ପଟ ସାଇଡରେ କିନ୍ତୁ ହଁ ଭଲ ଅଁ ହଳଦୀ ମିଳେ ଆପଣ ତ ମିଳି ହିଁ ସାରିଛି ଅଲରେଡି।
ହଁ ହଲ୍ ହଳଦି ମିଳୁ ହାଁ।
ଆପଣଙ୍କ ଘରେ ହଳଦୀ ଚାଷ ହୁଏ।
ଉଁ ନାଁ। କରୁନାହାନ୍ତି ସେପଟେ ପାଖାପାଖି ହୋଉଛି। ଆଁ ପାଖାପାଖ କରୁଚନ୍ତି।
ଅହଁ କେମିତି କଣ ହୁଏ ଜାଣିଚନ୍ତି କିଛି ପ୍ରୋସ ମାନେ କେମିତି ପ୍ରଣାଳୀ ତାର।
ଆଁ ନାଇଁ ମୁଁ ସ୍ୟାଡେ କେବେ ଯାଇନି ମାନେ ଅଲଗା ସାହି ଅଲଗା । ଶୁଣିନି।
ମାନେ ସିଆଡେ କେବେ ଏତେ ଯାଇନି କରିନି ଆଉ।
ଆଚ୍ଛା। ଆପଣଙ୍କ ପଟ ସାଇଡ୍ ରେ ତ ମାଣ୍ଡିଆ ବି ବହୁତ ଭଲ ହଉଛି ନା।
ହଁ ହଁ ହଁ ରାଇଟ୍। ଆପଣ ତ କହୁନଥିଲେ ସେ ଘ ମିଳ କଥା ମାଣ୍ଡିଆ। ମାଣ୍ଡିଆ ଆମ ଠାରେ ଢେରି ପା ଖରା ମାସରେ ବେଶୀ ମାଣ୍ଡିଆ ଲୋକ ବ୍ୟବହାର କରୁଛନ୍ତି। ଆମ ଆଉ ତ ମାନେ ଗିଲାସ ଟା ଦୁଇ ଗିଲାସ ପିଇଦେଲେ କି ପେଟ ଫୁରିଲା।
ଆଛା ମାଣ୍ଡିଆ କଣ ମାଣ୍ଡିଆର ସରବତ।
ମାଣ୍ଡିଆ ସରବତ କରୁଛନ୍ତି। ସେଟା ପୁରୁ ଟାଇମରେ ସେଟା ଖାଉଛନ୍ତି। ହଁ।
ଆମେ ତ ମାଣ୍ଡିଆର ଖିରି ହିଁ ଖାଇଛୁ। ଆମେ ଆଉ ମାଣ୍ଡିଆର ସର୍ବତ ପିଇନୁ କେବେ। କେମିତି ହୁଏ ସେଟା?
ଭାତ ଭାତ ନଲେ ଟାଇପ ର
ଟିକେ କହିବେ କେମିତି ବନାନ୍ତି ଆପଣ।
ମାନେ ବାସି ପଖାଳ ଯେମିତି ହଉନି ସେମିତି ଏକା। ତା ଗୋଟେ ରା ସିଆଡେ ଭିଗିକି ରଖୁଛନ୍ତି। ସେ ଆମ୍ଳ ଲଙ୍କା ଚୁଟି କରି ପିଇ ଦବାର ଅଛି।
ଆଛା କଣ
କଣ କହିଲେ ଶୁଣା ଗଲାନି ଟିକେ ଗାଡି ଗଲା ତ,
ଶରୀର ପାଇଁ ତାର କଣ ଉପକାରିତା ଟା ରହୁଚି?
ହଁ ବହୁତ ଅଛି। ସେ କାଲସିୟମ୍ ବହୁତ ମାତ୍ରାରେ ଭଲ ଅଛି। ପେଟ ଥଣ୍ଡା କରିବ। ଆଉ କାଲସିୟମ୍ ବହୁତ ମାତ୍ରାରେ ଅଛି। ହାଡ ପାସେରେ ଢେର ଭଲ।
ଆଚ୍ଛା ସେଥିରେ ବହୁତ ତମ୍ପୁ ଜାତୀୟ ବି ଥାଏ ନା। ହୁଁ। ଉଁ ଯୋଉ ମାନେ ଅଧିକ ମାତ୍ରାଧିକ ସେଥୀ ତନ୍ତୁ ବି ଥାଏ।
ହୁଁ ହୁଁ।
ଆଚ୍ଛା। ଭଲ ଏବେ ତ ସବୁ ଆସୁଛି। ଗ ସରକାର ଯୋଉ ବର୍ତ୍ତମାନ ଯୋଉ ସ ସ୍ତ୍ରୀ ଅର୍ଣ୍ଣ ମିଶନ ଗୋଟେ କରିଛି। ସେଥିରେ ଯୋଉ ଦଉଛନ୍ତି ସବୁ। କନ୍ ତ ସେଇଟା। ସେ ଯୋଉ ମାଣ୍ଡିଆ ଲଡୁ ମାଣ୍ଡିଆର ମୁଡକି ମାଣ୍ଡିଆର ସେ ଚାଉମିିନ୍ ମ୍ୟାଗି। ସେ ଯଉ ମୋମୋ ସବୁ ବର୍ତନ ହଉଛି।
ହଁ ହଁ।
ହୁଁ।
ଆପଣ ଏଟେ କନ୍ଧମାଳ ମହୋତ୍ସବ କେବେ ଦେଖି ଆଇଛନ୍ତି?
ହଁ ମୁଁ ଥରେ ଯାଇଥିଲି।
ହଁ ସେଠେ ଏଥର ଦେଖିବା ଯାଇଥିଲି ଏଇଥର ମାଣ୍ଡିଆ ର ବହୁତ ଟାଇପ୍ ଥିଲା। ମାନେ ବହୁତ ଡିସେସ୍ ଥିଲା। ମାଣ୍ଡିଆ ପିଠା ଥିଲା। ମାଣ୍ଡିଆର କେ କ ଥିଲା କେକ୍ ବୋଲେ ଇଏ ଟାଇପ୍ ର ବାଡେ କେକ୍ କଟା ହଉନି।
ହଁ ହଁ ହଁ।
ସେମିତି ରେ ମାଣ୍ଡିଆରେ କରା ହେଇଥିଲା। ଆଉ ମାଣ୍ଡିଆର ସର୍ବ ହେଲା ଆଉ ମାଣ୍ଡି କ୍ଷୀରି ହାତୀ ଢେର୍ କିଛି କରାହେଇଥିଲା।
ଆପଣଙ୍କୁ ସେପଟ୍ ସାଇଟ୍ ରେ ଗୋଟେ ବୋହୁ କରେ। ଆଚ୍ଛା ଟେଷ୍ଟି। ମାନେ ୱା ବଢିଆ ତ।
ହୁଁ ମାନେ କେକ୍ ବୋଲେ ସେ ଓଡିଆରେ ସେ ପିଠା ନାହିଁ। ପ୍ରପର କେକ୍ ବଳିଆ କା ହେଇଥିଲା।
ହଁ ହଁ ମାନେ ମୁଁ ବୁଝିଲି। ଜନ୍ମଦିନରେ ଯୋଉ କେକ୍ କଟା ହୁଏ। ସେଇ ବାଲା।
ହଁ ହହଁ ସେଇ ବାଲା କେକ୍।
ହଁ ମୁଁ-ମୁଁ-ମୁଁ ମାଣ୍ଡିଆର ଖାଲି ମୋମୋ ଖାଇଛି ଗୋଟେ ଥର। ଆଉ ମାଣ୍ଡିଆର ଚାଉମିିନ୍ ଖାଇଛି। ଏ ଯଉ ଗୋଟେ ମିଶନ ଶକ୍ତି ବାଲା କ୍ୟାଫେ। ଯୋଉ ବର୍ତ୍ତମାନ ଗମେଣ୍ଟ ଖୋଲି ସେଥିରେ ମା ମାଣ୍ଡିଆର ସବୁ ବିଭିନ୍ନ ପ୍ରକାର ସବୁ ଆଉ ମାନେ ଜିନିଷ ବନେଇକି ସ ଯୋଉ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ଯେମିତି ବିକନ୍ତି ମୁଁ ସେଇଠି ଖାଇଥିଲି କିନ୍ତୁ ସତରେ କହିବି ଏତେ ଏତେ ମତେ ଭଲ ଲାଗିଲା ମୁଁ କହିଲି କି ଛାଡ ଆରେ ନର୍ମାଲ ମୋମୋ ଛାଡ଼ି ଦିଅ ଆଉ ସେଇ ଚାଓମିନ୍ ଛାଡ଼ି ଦିଅ ଇଏ ତ ବହୁତ୍ ଟେଷ୍ଟୀ। ମାନେ ଅ ପ୍ରାଇସ୍ ବି ରିଜ୍ ବହୁତ ମାନେ ବହୁତ ହି କମ୍ ଥିଲା ମାନେ ପଚାଶ ଟଙ୍କାରେ ଗୋଟେ ଗୋଟେ ପ୍ଲେଟ ଦଉଥିଲେ କିନ୍ତୁ ସ